ହାଲୋ।
ଆଜ୍ଞା ମ୍ୟାଡ଼ାମ।
ଆଜ୍ଞା ନମସ୍କାର।
ନମସ୍କାର।
ଭଲ ଅଛନ୍ତି?
ହଁ ହଁ ଭଲ ଅଛି।
ଆଛା କଣ କରୁଥିଲେ?
ମୁଁ ଏଇ ବସିଚି ଆଉ।
ଆଚ୍ଛା ଆଚ୍ଛା।
ଆପଣ କଣ କରୁଥିଲେ?
କିଛି ନାହିଁ ମୁଁ ଏଠି ଟିକେ ଶୋଇଥିଲି ଆଉ। ଦେହ ଭଲ ଅଛି?
ହଁ ହଁ ଦେହ ଭଲ ଅଛି।
ଆଛା।
ଆଉ ଖାଇବା ପିଇବା ସରିଲାଣି?
ନାଇଁ ନାଇଁ ଆପଣଙ୍କର ଖାଇବା ପିଇବା ସରିଲାଣି?
ନାଇଁ ମୁଁ ଖାଇନି ଯେ ଏବେ ଯିବି ଖାଇବା ପାଇଁ ଆଉ।
ଆଛା ବୁଝିଲି।
ହଁ ଆଉ ସନ୍ଧ୍ୟା ବେଳେ କଣ ଖିଆ ହେଇଥିଲା?
ନାଇଁ ମୁଁ ସନ୍ଧ୍ୟାବେଳେ କିଛି ଖାଇନି ଆପଣ କିଛି ଖାଇଥିଲେ?
ହଁ ମୁଁ ଖାଇଥିଲି ରୋଲ ଗୋଟେ ଖାଇଥିଲି।
ଆଚ୍ଛା ଆଚ୍ଛା।
ହଁ।
ହୁଁ।
ଚିକେନ୍ ଚିକେନ୍ ଅଣ୍ଡା ରୋଲ।
ଆଚ୍ଛା ବୁଝିଲି।
ହୁଁ। ହଁ ମତେ ଭଲ ଲାଗେ।
ହୁଁ।
ହୁଁ ଆପଣ ଖାଆନ୍ତି ବାହାରେ ଫାଷ୍ଟଫୁଡ?
ହଁ ମୁଁ ଖାଏ।
ଆଛା କଣ କଣ ସବୁ ଖାଇଛନ୍ତି? ଫାଷ୍ଟଫୁଡ
ଅ ଚିକେନ ମାନେ ଭେଜ ରେ ବି ତ ଅଛି ବହୁ ବହୁତ ସାରା ଫାଷ୍ଟଫୁଡ ନନଭେଜ ରେ ବି ତ ଅଛି।
ହୁଁ ହୁଁ।
ସେଇ ଅନୁସାରେ ଯେମିତି କି ଆମର ଭେଜରେ ରହିଲା ଆ ସ୍ୟାଣ୍ଡୱିଚ ଖାଇପାରିବେ। ନହେଲେ ପନିର ର ପନ୍ ଉଁ ଉ କବାବ ଯୋଉଟା ଆସେ ପନିର ଟିକା କୁହନ୍ତି।
ହୁଁ ହୁଁ ହୁଁ।
ପକୋଡା ହେଲା ମସରୁମ ପକୋଡା ଆ--ଏମିତି ତ ବହୁତ କିଛି ଏ ଯୁ ସାଧାରେ ବର୍ଗର ବି ଯୋଉଟା ଆସୁଛି। ଆଉ ହଁ। ଆଉ ବାକି ଆମିଷରେ ବି ଫାଷ୍ଟଫୁଡ ଦେଖେଇବାକୁ ଗଲେ ହଁ ଚାଉମିନ ବି ଅଛି ଯୋଉଟା କି ସାଧାରେ ବି ମି ହଉଛି ଚାଉମିନ ହେଲା କି ନୁଡୁଲସ୍ ଯୋଉଟାକୁ କହୁଛନ୍ତି। ଉମ୍- ନନଭେଜ ରେ ବି ସେମିତି ଆମିଷରେ। ଏ ଚିକେନ ରୋଲ କି ଖାଲି ଅଣ୍ଡା ରୋଲ ଯୋଉଟା।
ହୁଁ ହୁଁ।
ଉ ଚିକେନ ପକୋଡା ଚିକେନ କବାବ କି ଆପଣଙ୍କର ରହିବ ଆଉ କଣ ଚିକେନ ତନ୍ଦୁରୀ ବି ଖାଇପାରିବେ। ଉଁ ବହୁତ ଫାଷ୍ଟଫୁଡ୍ ଅଛି ଚିକ ଚିକେନ ବର୍ଗର ବି ଅଛି ତ ଏଇଭଳି ସବୁ ଆଉ।
ଏସବୁ ଭିତରୁ ଘରେ କେବେ କିଛି ବନେଇକି ଖାଇଛନ୍ତି।
ଘରେ ହଁ ଏ ହଁ ହଁ ହଁ। ରୋଲ ରୋଲ, ଚାଉମିନ, ଚିକେନ ପକ ପକଡା ହଁ, ଅଣ୍ଡା ଚପ୍ ଏକୁ ବି ଆପଣ ସେଗୁଡା ବି ତ ଫାଷ୍ଟଫୁଡ ସବୁ ନା।
ହୁଁ।
ହଁ।
ତ ଘର କେବେ ବନେଇଛନ୍ତି ଏଗୁଡା?
ଉଁ ଘରେ ହଁ ଘରେ କରିଛି।
ଉଁ ହୁଁ। ରୋଲ ର ପ୍ରସ୍ତୁତି ପ୍ରଣାଳୀ ଜାଣିଛନ୍ତି? ଆମ ଘରେ ମୁଁ କରିଥିଲି ଥରେ ନିଜେ ହିଁ ଚେଷ୍ଟା କରିଥିଲି। କିନ୍ତୁ ଏତେ ଭଲ ଲାଗିଲାନି। ମୁଁ ସେଥିପାଇଁ କହିଲି ଆପଣ ଜାଣିଛ ଚନ୍ତି କି କଣ? ଆମର ଯୋଉ ରୋଲ ବନାଯାଏ ଅଣ୍ଡା ଚିକେନ ରୋଲ। ତାର ପ୍ରସ୍ତୁତି ପ୍ରଣାଳୀ।
ହୁଁ ହଁ ହଁ ଜାଣି ଚି ଆଉ ଆପଣ ଙ୍କୁ ଭଲ ଲାଗେ ଅଣ୍ଡା ଚାଉମିନ୍ ଏ
ମୋତେ ଆମିଷରେ ସବୁ ଖାଦ୍ୟ ଭଲ ଲାଗେ।
ହୁଁ, ବୁଝିଲି ବୁଝିଲି।
ହଁ। ଅଣ୍ଡା ଚାଉମିନ ହେଲା କି ଆମର ଚିକେନ ଚାଉମିିନ ରେ ଅଣ୍ଡା ଚିକେନ ଦୁଇଟା ଯାକ ପଡିକି ବି ହୁଏ।
ଆଜ୍ଞା ଆଜ୍ଞା।
ଆଉ ମତେ ବାହାରେ ହିଁ ଆମି ମାଛ ଜାତୀୟ ଖାଦ୍ୟ ଟିକେ ଭଲ ଲାଗେ।
ଆଚ୍ଛା ଆଚ୍ଛା ଆଛା। ଭଲ କଥା। ଦେ କହିବି ଭଲ ପ୍ରୋଟିନ ବି ମିଳିବ। କିନ୍ତୁ ଟିକେ ଆଲର୍ଜି ଯଦି ନହବ ଚର୍ମ ରୋଗ ତା ପାଇଁ ଟିକେ ଧ୍ୟାନ ଦେବେ ଆଉ।
ହଁ ହଁ ହଁ।
ହଁ।
ହୁଁ, ବୁଝିଲି।
ଆଜ୍ଞା। ଆପଣ ତ ଯେମିତି ଚିକେନ ରୋଲ କହିଲେ ତା ପାଇଁକା ଦରକାର ଚିକେନ ରୋଲ ମେନ୍ କଥା ହେଲା ରୋଲ ଯୋଉଟା ଆମର ବନାଯାଏ ତା ପାଇଁ କା ମଇଦା ଦ ଦରକାର ତାକୁ ପ୍ରଥମେ ଭଲଭାବରେ ଆପଣ ଅ ମନେ ଚକ୍ ଟିକେ ରଖନ୍ତି ଯୋଉଟା। ମ ତା ସହିତ ଚିକେନ ପାଇଁ ଙ୍କା ପିଆଜ ହେଲା, ତାର ସବୁ ମସ ମସଲା ସେ ସବୁ ତ ଦରକାର ନା।
ଆଜ୍ଞା ଆଜ୍ଞା।
ଆଜ୍ଞା।
ହୁଁ। ନାଇଁ ତାର ଯୋଉ ବନା ରୁଟି ଭଳିଆ ଆମର ଯୋଉ ରୋଲ ର ମୁଖ୍ୟ ପିଠା ଟା ବନା ହୁଏ ସେଇ ଗୋଟାକରେ କୁହ ଯେ ସେଇଥିରେ ହିଁ କିଛି ଭାଗ ମାପଥାଏ। ନହେଲେ ଅ ସେଇଟା ଫା ମାନେ ବହୁତ ପୁରା ଶକ୍ତ ହେଇଯିବ। ନାହିଁ ତ ପୁରା ହେଇଯିବ। ତ ସ୍ଵାଦ ସେଥିପାଇଁ ଭଲ ଲାଗେନି।
ହଁ ଯାହା କହିଲେ ସେଇଟା ତ ସତ କଥା।
ହଁ କେତେ ଜଣ ତ ପୁରା ମଇଦାରେ ବନାନ୍ତି। ଆଉ କେତେ ଜଣ ମଇଦା ଅଟା ମିଶେଇକି ବି ବନେଇ
ହଁ ହଁ। କିନ ନ୍ତୁ ମଇଦାରେ କଲେ ଟିକେ ଭଲ।
ଆଛା ହଁ ତା ସ୍ୱାଦଟା ନଆସିଥିବ।
ହୁଁ। ଚିକେନ୍ ରୋଲ୍ ପାଇଁ ତ ଆପଣ ନେବେ। ଯୋଉ ତା ପାଇଁ ଚିକେନ୍ ଯୋଉ ଟା ନେବେ। ଉ ସେଟା ଯେମିତି ହାଡ ନଥିବ। ସେଇ ମାଂସ ପିସ୍ ଗୁଡା ନେବେ। ବେ ସେଇଟା ଟିକେ ଭଲ ହଁ ହଁ। ଆଉ ବାକି ରହିଲା ତା ପାଇଁ ସେ ଯୋଉ ଆପଣ କହୁଛନ୍ତି। ତାର ପରଟା ଟା ବନାଯାଏ।
ହୁଁ ହୁଁ।
ତାର ସେ ଭାଗ ମାପ ଟା ମୁଁ ବି ଭଲରେ ଜାଣିନି। ମୁଁ କିନ୍ତୁ ଯେତିକି ଜାଣିଛି। କ୍ଷୀର ନହଲେ ଦହି ଦେଇକି ସେଟାକୁ ବନ୍ ମାନେ ଚକଡି ଥାନ୍ତି। ଉଁ ଯୋଉ ଟେ ସେଟା ନରମ ହେଇଥାଏ। ହଁ।
ବୁଝିଲି ବୁଝିଲୁ।
ହଁ।
ହୁଁ ବାକି ପ୍ରସ୍ତୁତି ପ୍ରଣାଳୀ ତ ସେମ ଅଛି ଆପଣ ତେଲ ତ ଚକଟାରେ କିଛି ଦିଅ ସେଇଟା ଲାଗିବନି।
ଆଜ୍ଞା ଆଉ ହାଲ୍କା ମିଠା ବି ଲାଗେ ଜାଣିଥିବେ ସେଇ ପରଟା ଟା। ତ ତାକୁ ପ୍ରଥମେ ଯୋଉ ମ ମାନେ ଆପଣ ଅଟା ମିଶେଇବା ଟା ଠିକ୍ ନୁହେଁ। ଯଦି କରୁଛନ୍ତି ଖାଲି ଅଟାରେ କରନ୍ତୁ। ନାହିଁ ତ ଯଦି କରୁଛନ୍ତି ଖାଲି ମଇଦାରେ କରନ୍ତୁ। ବୁଝିପାରିଲେ। ମଇଦା ସହିତ ମଇଦା ସହିତ ଦେବେ ଲୁଣ ଟିକେ ଲୁଣ ଚିନି। ଚ୍ୟାମ୍ ଦୁଇ ଚାମଚ ଖଣ୍ଡେ ତେଲ। ଆଉ ଦହି ଟିକେ ଦେଲେ ମୁଁ ଜାଣିଛି ଯେ ନରମ ହୁଏ।
ଆଚ୍ଛା ଆଚ୍ଛା ବୁଝିଲି।
ଆଜ୍ଞା ତାକୁ ଭଲ ଭାବରେ ଚକଡିକି ତାକୁ କୋଡିଏରୁୁ ତିରିଶ୍ ମିନିଟ୍ ଯାଏ ସେ ଚକଡା ଟାକୁ ଘୋଡେଇକି ରଖିଦେବେ। ତାପରେ ତାକୁ ଛୋଟ ଛୋଟ ଗୁଳା କରିବେ। କରିକି ତାକୁ ଗୋଲ ଆକୃତିର ଉ ବେଲିବେ। ଯୋଉଟା।
ହୁଁ ହୁଁ।
ହଁ। ତ ତାପରେ ତାୱା ବସେଇକି ଦି ପଟ ହାଲକାରେ ସେକିଦେବେ। ଆଉ ଯଦି ଚିକେନ୍ ରୋଲରେ ଆପଣ ଅଣ୍ଡା ବି ଚାହୁଁଛନ୍ତି ପକେଇବାକୁ। ସେଇ ପରଟା ଉପରେ ଅଣ୍ଡା ଭାଙ୍ଗିକି ପକେଇବେ। ତାକୁ ଦୁଇ ପଟ ସାଇଡ୍ ଏପଟ ସେପଟକ ଓଲଟେଇବେ। ଓଲଟେଇଲା ପରେ ଆପଣଙ୍କର ଦେଖିଥିବେ ସସ୍ ଲଗାଯାଏ। ପରଟା ଉପରେ। ରୋଲ୍ କରିବା। ରୋଲ୍ କରିବା ପୂର୍ବରୁ। ଆଜ୍ଞା ତ ସେ ପରଟା ଉପରେ କିଛି ସସ୍ ଲଗେଇକି ତା ଦେହରେ ଯୋଉଟା କି ଚିକେନ୍ ଆମର ଭଲ ଭାବରେ ମସଲାରେ କଷିଆ ହେଇଥିବ। ଚିକେନ୍ ପିଆଜ କ୍ୟାପ୍ସିକମ ଆଉ ପତ୍ର କୋବି ସବୁ ମିଶିକି।
ହୁଁ ହୁଁ ହୁଁ।
ହଁ ସେଟା ମସଲାରେ ବନ୍ୟା ହେଇକି ରଖା ହେଇଥିବ। ତ ସେଇ ମସଲା ଟା ଦେବେ ସେଇ ପରଟା ମଧ୍ୟରେ। ଦେଇକି ତା ଉ ଉପରେ ଆପଣ ଅଳ୍ପ ଚାଟ୍ ମସଲା ବି ପକେଇ ପାରିବେ। କଞ୍ଚା ପିଆଜ ମଧ୍ୟ ଦେଇପାରିବେ। ଆଉ ଓ ତାକୁ ଗୋଟେ କାଗଜ୍ ରେ ତା ନାଁ ହିଁ ତ ରୋଲ ନା। ତାକୁ ରୋଲ କରିକି ଉ ତାପରେ ଆପଣଙ୍କୁ ଯଦି ଏକ୍ସଟ୍ରା କିଛି ସସ୍ ଦରକାର। ତା ଉପରେ ପକେଇକି ଆପଣ ଖାଇପାରିବେ ଆଉ, ଆଜ୍ଞା। ହଁ।
ହଁ, ଏବେ ତ ବହୁତ ପ୍ରକାରର ବି ରୋଲ ବନେଇଲେଣି। ଆମର ଚିକେନ କବାବ ରୋଲ ଆଉ ଚାଉମିନ ରୋଲ, ଆଉ ରୋଲ ବି ବହୁତ ସାରା ପ୍ରକାର ବନେଇ
ପ୍ରକାର ବିଭିନ୍ନ ପ୍ରକାର ରୋଲ ମିଳୁଛି ମାନେ କହୁ ସେଇ ଜିନିଷ କହୁଥିଲି। ଛତୁ ରୋଲ, ପନିର ରୋଲ ପ୍ରସ୍ତୁତି ପ୍ରଣାଳୀ ସମାନ ପ୍ରଥମ କଥା ହେଲା ଆପଣ ତ ସେଇ ପରଟା ଟା କେ କେମିତି ବନଉଛ ଛନ୍ତି? ତା ଭିତରେ ଆପଣ ଯୋଉ ବି ମସଲା ଦେଇପାରିବେ, ଓ ଯେମିତି କିି ଚିକେନ ର ରହିଲା। ସେମିତି ଆପଣ ଯଦି ପନିର ର କର କରିବା ପାଇଁ ଚାହୁଁଛନ୍ତି ସେମିତି ମାନେ ସାଧାରେ ବହୁତ କିଛି ସାଧାରେ ବହୁତ ଜି ଜିନିଷ ଅଛି, ଅଳ୍ପ ଗାଜର ହେଲା, ବିଟ୍ ହେଲା, ପତ୍ରକୋବି, ତା ସହିତ ପିଆଜ ଅଁ ତା ସହିତ ପନିର ଏଁ ଖାଲି ପନିର ଦେଇକି କରିପାରିବେ ନାହିଁ ତ ଯଦି ପନିର ଛତୁ ମିଶେଇକି କରୁଛନ୍ତି କରିପାରିବେ ତା ଧିରେ ଅଳ୍ପ ଯୋଉ ମିଠା ମକା ଆସୁଛି ସେଇଟା ମଧ୍ୟ ଦେଇ ପାରିବେ ଚାଉମିନ ବି ଦେଇପାରିବେ। ଯୋଉ ବିଭିନ୍ନ ପ୍ରକାର ହେଲାଣି ସାର୍ ଯେମିତି ବି ଆପଣ କରିପାରିବେ।
ହୁଁ, ହୁଁ, ହୁଁ।
ହଁ, ଆଉ ଦେଖନ୍ତୁ ଘରେ କେବେ ଯ ଦି ବନେଇକି ଖାଇବେ।
ହଁ, ନାଇଁ ମୁଁ ତ ଏ ଶେଷ ଥର ଯୋଉ ବନେଇଥିଲି ସେଇଥିପାଇଁ କହୁଥିଲି ଯେ ରୋଲ୍ ବନେଇଥିଲି କିନ୍ତୁ ଏତେ ସ୍ଵାଦିଷ୍ଟ ହେଇନଥିଲା। ହୁଏତ କିଛି ଭାଗ ମାପ ମୋର ଭୁଲ ହେଇଯାଇଥିବ।
ହଁ, ଆଜ୍ଞା, ହଁ, ହେଇଥାଇପାରେ।
ହୁଁ। ଦେଖିବା ପରେ ବନେଇଲେ। ଏଇ ପ୍ରଣାଳୀ ପ୍ରସ୍ତୁତି ପ୍ରଣାଳୀ ଆପଣ ଯେମିତି କହିଲେ। ସେହି ଅନୁସାରେ ବନେଇକି ଦେଖିବା କ'ଣ ହେଉଛି।
ଆଜ୍ଞା, ଆଜ୍ଞା, ବୁଝିଲେ ସାର୍।
ହଁ, ମ୍ୟାଡ଼ାମ ଠିକ୍ ଅଛି ରଖୁଛି ତାହେଲେ।
ଧନ୍ୟବାଦ ସାର୍।
ଆଜ୍ଞା, ଭଉ